ହାଲୋ।
ହଁ ହ୍ୟାଲୋ।
ହଁ।
କଣ କରୁଚନ୍ତି?
ଏବେ ବର୍ଷା ଆମ ଆଡେ ତ ସଖାଳୁ ଲାଗି ରହିଥିଲା। ଏବେ ଟିକେ ଛାଡିଛି ତ ଛାତ ଉପରେ ଏମତି ବୁଲାବୁଲି କରୁଛି। ପାଗ ଭଲ ଦେଇଛି ଯେ।
ଓ ହୋ, ମୁଁ ତ ଏଇ ଘରେ ତି ବସିଥିଲେ ମାମା କୁ କହୁଥିଲେ ଟିକେ ପକୁଡି ଛାଣ ବୋଲି ଶୁଣୁନି ମୋ ମାମା। ତ କହୁଥିଲି ଟିକେ ପକୁଡି କରେ ଖାଇବା ବର୍ଷା ଏବେ ସବୁଆଡେ ତ ଏଇନିଅ ବର୍ଷା।
ଆପଣଙ୍କୁ ତ ନିହାତି ଆସିଥିବ ପକୁଡି ଆପଣ ବନେଇ ଦିଅନ୍ତୁ।
କିଏ ବନଉଚି କହିଲେ।
ହଁ ବା ସତ କଥା ମା ତ ସବୁ ବୁ, ମାଆଙ୍କ ଉପରେ ଛାଡି ଦିଅନ୍ତି ସବୁ ଝିଅ ମାନେ ନାଇଁ ମା ବନେଇକି ଦିଅନ୍ତୁ ବୋଲି।
ହଁ ମୁଁ ମାନେ, ହଁ ହଁ ମୋ ଦେହ ଭଲ ଅ ଛି। ଆପଣଙ୍କର ଦେହ ଭଲ ଅଛି ନା?
ହଁ ମୋ ଦେହ ଭଲ ଅଛି। ଘରେ ବି ସମସ୍ତେ ଭଲ ଅଛନ୍ତି। ଚାଲଚି ଆଉ।
ଉଁ, ତ ଉଁ, ଏ ମାମା ତାର ସବୁ କାମ କରିଦେ। ମାମା କହିଲେ ବି ମୁଁ କିଛି ଶୁଣେନି।
ଉଁ, ହୁଁ,
ମୁଁ କହେ ନା ମୋ କିଏ କରୁଛି ତୁ ତୋର କର ହେଲା ସବୁ। ଘରେ କେହି ନାହାନ୍ତି କିଛି କାମ ଏ ତେ ବି ନାହିଁ। ଆମର ବାପା, ବୋଉ, ଭାଇ, ମୁଁ ଜେଜେ ବାପା, ଜେଜେମା ଆମ ମେ ଏତିକି ଆ, ବୋଉ ତାର ସବୁ କରିଦିଏ। ତ ମୁଁ କେତେବେଳେ କେମତି ପାଣି ଟିକେ କୂଅରୁ ଆଣେ ଭାରି। ନହେଲେ ନାଇଁ ଆଉ।
ଆଚ୍ଛା। କଣ ଖାଇବା ପାଇଁ ଆପଣଙ୍କୁ ଭଲ ଲାଗେ?
ମତେ ତ ଗୁପଚୁପ ଖାଇବାକୁ ବହୁତ ଭଲ ଲାଗେ।
ଆପଣ, ମାନେ ଏମିତି ନିଜେ ବନେଇକି କେବେ ଖାଇଛନ୍ତି ନା, ସବୁବେଳେ କିଣିକି ଖାଇ
ନିଜେ ଶହେ ଥର ଟ୍ରାଏ କରିସାରିଲେଣି, କିନ୍ତୁ ମାନେ ହଉନି ସେ ଗୁପ୍ ଚୁପ୍ ଫୁଲିଲେ କେତେବେଳେ ଖଁଳିଆ ହେଇଯାଉ ଛି କେତେବେଳେ ଭାଙ୍ଗି ଯାଉଛି ହଉନି, ସେ ସବୁ ପୁରୀ ହେଇଯାଉଛି ମୋର। ମାନେ ଟୋଟାଲ ଧରୁନି। କେମିତି କରୁଛନ୍ତି କେଜାଣି? ମୁଁ ବହୁତ ଜଣ ଗୋଟେ ବୁଝିକିନା କରିଲିଣି, କିନ୍ତୁ ସେ ମାନେ ହଉନି ମୋ ଦ୍ଵାରା।
ହଉ ମୁଁ -ମୁଁ ଯେତିକି ଶିଖିଛି, ମୋ ଜାଣିବା ରେ ଗୁପଚୁପ୍ ମୁଁ ଆପଣଙ୍କୁ କହୁଛି, ସେମିତି ଆପଣ ଥରେ ଟ୍ରାଏ କରିବେ। ଯଦି ନହେଲା
ମୁଁ ସେଇ ଥେରେ ଟ୍ରାଏ କରି କରି ରହିଲିଣି, ସେ ନହେଲା ରୁ ମୁଁ କହିଲି କିଣିକି ଖାଇଦବା ଟା ଭଲ।
ଅଟା ମିକ୍ସ କରିକି, ମାନେ ଏମିତି ଅଟା ବଲ୍ କରାନ୍ତି। ସେମିତି କରିକି, ତାପରେ ଓଦା କପଡା ପକେଇକି ରଖନ୍ତୁ। ତ ଅଧଘଣ୍ଟେ ଅଧଘଣ୍ଟେ ଭଳିଆ ରଖିଲେ ମାନେ ତାପରେ ଯାଇକି ଆପଣ ଯେତେବେଳେ ଛୋଟ ଛୋଟ ବେଲିବେ, ତାକୁ ବି ଓଦା କପଡ଼ାରେ ର ରଖିବେ ସେ ଯେମିତି ଶୁଖିବାକୁ ତାକୁ ଜମା ଦେବେନି। ଓଦା କପଡାରେ ରଖିବେ, ତାପରେ ଛାଣିବେ ଯାଇ କି ଗୁପଚୁପ୍ ଟା ତ ପୁରା ବଢିଆ ସେ ଫୁଲିବ। ଯେମିତି ରହିବା କଥା, ସେ ଟୋଟାଲ ନରମ ହବନି।
ଆଚ୍ଛା।
ହଁ।
ତାକୁ କରି କରି ମତେ ବିରକ୍ତ ଲାଗିଲା ଣି ମୁଁ ଆଉ ଛାଡିଦେଲି, ମୁଁ କହିଲି ନାଇଁ ଆଉ କରିବିନି ସବୁବେଳେ କିଣିକିନା ହି ଖାଇଦବା ଟା ବେଷ୍ଟ। ହ
ହଁ।
ହୁଁ।
କିଣିକି ଖାଇବା ହିଁ ଭଲ। ଏତେ ପରି ଶ୍ରମ କର ଆଳୁ ସିଝା, ମଟର ସିଝା ତାପରେ ତାକୁ ଦଳ ସବୁ ଜିନିଷ ଆଣେ। ଛଣାଛୁଣି କୋଡ଼ିଏ ଟଙ୍କାରେ କିଣିକି ଆଣିଲେ ଖାଇଦେଲେ ସରିଲା।
ମାନେ କିନ୍ତୁ ନିଜେ କଲେ କଣ, ଏଇଆ ଅଧିକ ଟିକେ ଖାଇପାରିବା ଘରେ।
ଅଧିକ ଟିକେ ହବ, ତାପରେ ଘରେ ବି ସମସ୍ତେ ଖାଇପାରିବେ। ହଁ ଆପଣଙ୍କ ଭଏସ ଠାକୁଚି।
ଶୁଭାଗଲା?
ହଁ ଏବେ ଶୁଭାଗଲା।
ନାଇଁ ତ ବାହାରେ ହିଁ ଅଛି। ବାହାରକୁ ପଳେଇ ଆସିଲି, ଘରେ ଥିଲି ତ ବାହାରକୁ ପଳେଇ ଆସିଲି।
ଆଛା। ଆଉ ଆପଣଙ୍କ ଘରେ ଗାଈ, ଗୋରୁ କିଛି ଅଛନ୍ତି? ମାନେ ଯେମିତି ଗୃହପାଳିତ ପଶୁ ମାନେ କିଛି କୁକୁର ହଉ, ବିଲେଇ ହଉ, ଯେମିତି କୁକୁଡ଼ା।
ନାଇଁ ଆମର ଯୋଉ ଅଛନ୍ତି, ଗାଈ ଅଛନ୍ତି ଗାଈ ରଖିଛୁ। କୁକୁଡା ଗୁଡାକ, ଆମ ମୋ ଭାଇ ତାର ଛୋଟ ବେଳେ ରଖେ। ସେତେବେଳେ ଛୁଆ ଛୋଟ ଛୋଟ ଚିଆଁ ଗୁଡା ଆସନ୍ତି, ସେତେବେଳେ ମତେ ତ ବହୁତ ଭଲ ଲାଗେ। ମୁଁ ବି ତାକୁ ମାନେ କିଣିକିନା ରଖିଦିଏ, କିନ୍ତୁ ମାନେ ସବୁ ବିଲେଇ ମାନେ କିଛି ରଖେନି ସବୁ ନେଇକି ପଳାଏ। ତଥାପି ମୋ ଭାଇ, ଜଗି ଜଗି ତାକୁ ମାନେ ଦିଟା ଖଣ୍ଡେ ବଡ କରିଥିଲା। ତାପରେ ତାକୁ ବଡ ଗଲା ପରେ, ସେଠୁ ଲୋକ ଆସିକିନା ନେଇଗଲେ। ତାକୁ ତ ଆଉ ଆମେ ନିଜେ ପାଳି ସେ ତ ମାରିକିନା ଖାଇ ପାରିବନି ନା। ଭଲ ଲାଗିବନି, ତ ତାକୁ ଆମେ ବିକ୍ରି କରିଦେଲୁ।
ଆଚ୍ଛା। ଆଉ ଗାଈ ଗୋରୁ ଘରେ ଅ ଘରୁ ଘରେ ଅଛନ୍ତି ଆପ ଆପଣ କେବେ ଗାଈ ଗୋରୁ ସେବା କରନ୍ତି, ମାନ କିଛି ଖାଇବା ଦିଅନ୍ତି କି କଣ କିଛି କରନ୍ତି ଗାଈଗୋରୁ ସେବା?
ନାଇଁ ସେ ଜେଜେବାବା ତାଙ୍କର କରନ୍ତି ଆଉ।
ଆଛା।
ଆପଣ କଣ ଘରେ, ରଖିଛନ୍ତି କି?
ନା ଆମ ଘରେ ବି, ସେ ଗାଈ ଗୋରୁ ଅଛନ୍ତି। ସେମିତି ଏଇ ପତ୍ର ଫତ୍ର ଗଛ ଡାଳ ଯେମିତି ସେଇରା ଖାଲି ଖାଇବାକୁ ଦିଏ ମତେ ଏ ଭଲ ଲାଗେ ଯେତେବେଳେ ଏ ଗାଈ ମାନଙ୍କୁ ଖାଇବାକୁ ଦିଅ ତ ମୁଁ ଖାଲି ଖାଇବାକୁ ଦିଏ।
ହୁଁ, ନାଇଁ ଆମର ଜେଜେବାପା ଯାଆନ୍ତି ବିଲ ଆଡେ ଘାସ ଫାସ କାଟି କୁଟାକିନା ଆଣନ୍ତି। ଆମର, ବିଲରେ ବି ଧାନ କରୁ ଯେତେବେଳେ ଅମଳ ହୁଏ ସବୁ ପାଳ ଥାଏ। ନିଜର, ହୁଁ, ପାଳ ଖାଆନ୍ତି ସେ ଯୋଉ କୁଣ୍ଡା ଫୁଣ୍ଡା ବି କିଣିକିନା ଆଣୁ ଭାରି ଦଉ ଗାଈଙ୍କୁ ଖାଇବାକୁ ଆଉ।
ହୁଁ ହୁଁ।
ଆପଣଙ୍କର କଣ ପଢା ସରିଲାଣି ନା ଚାଲିଛି।
ହୁଁ। ର ଏବେ ପଢା ଚାଲିଛି ପ୍ଲସଥ୍ରୀ ସେକେଣ୍ଡ ଇୟର ହେଲା।
ଆଛ୍ଛା ମୋର ବି ପ୍ଲସ ଥ୍ରୀ ସେକେଣ୍ଡ ଇୟର ହିଁ ଚାଲିଛି ଭଲ ଆଉ।
ହଁ ଆପଣ ବି ପଢା ପଢି
ହଁ, ହଁ ପଢ଼ା ଚାଲିଛି। ଛି ତ ଛୋଟବେଳେ କଣ କହିଲେ, ଏମିତି ଯୋଉ ବର୍ଷା ଦିନ ହବ ହୁଁ ଯୋ। ସ୍କୁଲ ଯାଇଥିବୁ ଯଉଦିନ ଟ୍ୟାକ୍ସ ହେଇଥିବ ଯଦି କରିକିନା ନ ନେଇେଇଥିବି। ଵ ହେ ପ୍ରଭୁ ଆଜି ସାର୍ ନ ଆସନ୍ତୁ କି ଜୋରସୋରେ ବର୍ଷା ନାଦୁ। ଆଜି ସାର୍ ନ ଆସନ୍ତୁ ସତ ସତ ହ ବି ମାନେ ସେଦିନ। ସାର ଆସିନାହାନ୍ତି ଏ ଯଦି ଯୋଉ ଖୁସି ଟା ପୁରା ଅଲଗା ପ୍ରକାର।
ନିହାତି ସବୁ ଛୋଟବେଳ ତ ସ୍ମୃତି ମାନେ ୱ କହିବାକୁ ଗଲେ କେବେ ତମେ ବଡ ହେଲେ।
ହୁଁ ତାପରେ ଆମରବି କଣ କହିଲେ ଗୋ ନେଇ ନାଳି ଅଛି ସେଟା ମାନେ ପାଣି ହେଇଯାଏ ବର୍ଷା ଦିନେ ପ୍ରାୟତଃ ସେପଟୁ ବାହାରୁ ସବୁ ସାର ଆସିପାରନ୍ତିନି ଆମେ ବି। ଉଁ କହୁନାଇଁ ଆଜି ସାର ନଆସ ନା, ଆଜି କିଛି ପାଠ ପଢା ନ ହଉ ଆମେ ଖାଲି ଆଜି ଗପ ସପ କରି ଖାଲି ମସ୍ତି କରିବା, ଏତ ଘରେ ଖାଲି ମାନେ, ସାଙ୍ଗ ସାଥି ସବୁ ଘରୁ ମାନେ କମଳା କଉଠି କୋଳି ଖଟା ସବୁ ନେଇକିନା ଯାଇଥିବୁ ବସିକିନା ହେଠି ଚରିବୁ ଖାଲି ସମସ୍ତେ।
ଭଲ ଲାଗେ, ସେଟା ଗୋଟେ ଟାଇମ ରେ ଆଉ ସେତେବେଳେ, ଯୋଉ ମାଡ ଟା ଥିଲା ଏବେ ଆଉ ତ ଟୋଟାଲ ମାଡ ହିଁ ଉଠି ଯାଇଛି, ଟିଉସନରେ ଯୋଉ ମାଡ। କୁହନା କୁହନା ଆଗରେ ଏତେ ମାଡ ହୁଏନି ତଥାପି ସାର୍ ଗାଳି କରନ୍ତି ବାଡାନ୍ତି ତଥାପି ବାଡେଇ ଦିଅନ୍ତି ଆଉ କିନ୍ତୁ ଟିଉସନ ରେ ପ୍ରବଳ ମାଡ ଖାଇଛୁ। ଉଁ ଟିଉସନରେ ସାର ଆଣ୍ଠେଇ ଦେବେ ଗୋଡି ଦେଇକିନା।
ମାଡ ଖାଇଥିଲେ ବୋଲି ତ, ଆପଣଙ୍କର ଆଜି ଯାଏ ମନେ ଅଛି ଛୋଟ ବେଳ କଥା ଭୁଲି ପାରି ରିବେନି ଆପଣ ଏବେ କିଛି କ କଥା ହେଲେ ଆଜି ଯଦି କଥାବାର୍ତ୍ତା ହେଇଚେ ଆମେ କାଲିକି ଭୁଲି ଯାଉଚେ ହେଲେ ଛୋଟବେଳ କଥା
ହୁଁ, ବହୁତ ବହୁତ ମାଡ ହେଇଛି ମାନେ ଏକ୍ଜାମ ହବ ମାନେ ପରୀକ୍ଷା ହବ ମାନେ ପନ୍ଦର ଦିନକୁ ଥରେ ଖାଲି ଡେଲି ଖାଲି ପାଠ ପଢିକି ଯା ଘୋସିକି ଯା ପା ଠ ନ କରି ଦେଲେ ଖାଲି ମାଡ। ମାନେ ଗୋଡି ଦେଇକି ଆଣ୍ଠେଇ ଦେବେ ନହେଲେ, ହାତ ଟେକିକି ଉପରକୁ ପୁରା ବସ ଉଠୁ କରେଇଦେବେ। ସେ ଯୋଉ ଆସିଲା ବେଳକୁ ହାତକୁ ଜଙ୍ଘ ଯୋଉ ପିଡା ହେଇଥିବ ବାବାରେ ବାବା। ହେଗୁରା ମୁଭୁ ନଗେଇକିଣା ସୋଇବୁ।
ଆଚ୍ଛା।
ସେଇଥି ପାଇଁ ଡରି ମାରିକି ଯେତେ ଯାହା ହଉ ପଛେ ଡରି ମରିକିନା ସବୁ ପାଠ କରିକିନା ନେଇଯାଏ।
ହଁ।
ଆପଣ ଟିଉସନ କେବେ ମାଡ ଖାଇନାହାନ୍ତି?
ଯୋଉ ନଖ ରେ ଥରେ ଥରେ ବାଜିଯାଏ ବ୍ଲଡ଼ ବି ବାହାରିଯାଏ ଏମିତି ମାଡ ଖାଇଛି ମାନେ ଆମର ଏଠି ଭାଇଙ୍କ ପାଖକୁ ଜଣେ ଭାଇ ଅଛନ୍ତି ଘର ପାଖରେ ତାଙ୍କ ପାଖକୁ ଟିଉସନ ଉ ସେ ରାତି ଟିଉସନ କରନ୍ତି ମାନେ ଧର ସାତଟାରେ ଟିଉସନ କରି ନଅଟା ଯାଏ ତ ସେତେବେଳେ ଛୋଟ ଛୁଆ ଆମେ ଆଉ କଣ ଏତେ ଟାଇମ ରାତିରେ ଚେଇପାରିବୁ ସେଠି ଯାଇ ଢୋଳେଇ ଥର ଢୋଳଉଥିଲି ଏମିତି ନିଦ ହେଇଯାଇଛି ବାଡେଇ ଦେଇଥିଲେ ଯେ ମୁଁ ମାନେ ଜଙ୍ଘଲ ଉପରେ ଏତେ ମୋଟା ର ମାନେ ପାହାର ସେ ତିନି ଚାରିଟା ଯୋଡି ବାଡି ଦେଇଥିଲେ ନା ତିନି ଚାରିଟା ଜାଗାରେ ପୁରା ନୋଳାଫା ଟି ଯାଇଥିଲା ମୋର ସେଇଟା ବହୁତ ମନେ ଅଛି ମାନେ ନାଇଁ ମୁଁ ଶୋଇବା ପାଇଁ ମାଡ ଖାଇଥିଲି।
ହୁଁ। ଆମର ତ ସେମତି ସେ ଯୋଉ ସାରେ ମାନେ କଣ କଲେ ଗୋଟେ ସାଙ୍ଗଟେ ମାନେ ସିଏ ତା କରିକି ନିଏ ନି ତାକୁ ଥରେ ପୁରା କାଠ ଚୋଉକି ପୁରା ଧରେଇ ଦେଇକି ପୁରା ବସ ଉଠୁ କର ଦେଲେ ସିଏ ବି ମାନେ ଏତେ କାଠୁଆ ମାନେ କିଛି ବି ସେ ହୁଏନି ସେମିତି ବସ ଉଠୁ ହଉଥିବ। କାଠ ଚେୟାରଟା ପୁରା ଧରିକିନା ମାନେ ଏତେ ପୁଣି ତା ଦେହ ରେ ଝାଳ ବୋହିବ ଯେ ପୁରା ପୁରା ବାହାରକୁ ଗଲେ ପୁରା ବହୁଥିବ ତାର ଝାଳ। ଏତେ ଝାଳ ସେ ସାଙ୍ଗ ଟା। ଏବେ ତ କଲେଜ ଲାଇଫ ହେଲା ଠୁ କିଏ କୋଉ କଲେଜରେ ପଢୁଛି?
ହଁ ଯେ ମାନେ ପ୍ରଥମଠୁ ଦଶମ ଯେତେ କହିବାକୁ ଗଲେ ସବୁ ଠିକ। ଠାକ ଥିବ ସବୁ ମାନେ ଛୋଟ ବେଳ ସାଙ୍ଗସାଥି ସହିତ ପଢିବୁ ପଢିବୁ କଲେଜ ତାପରେ ହେଲେ ଠୁ
ଉଁ।
ହଁ।
କାହାର ମାନେ କାହା ସହିତ ଦେଖା ବି ହଉନି ଯାହା ସେମିତି କଥା ବାର୍ତ୍ତା ଚାଲିଛି ଆଉ।
ହଁ। ସେତେବେଳେ ସାଙ୍ଗସାଥି ହେଇକି ଯୋଉ ଭୋଜି ଯୋଉ ମଜା ଥାଏ ଏବେ ଆଉ ସେଟା ଖାଲି ମନେ ପକେଇ ଥା କି ସ୍ମୃତି ହେଇକି ରହିବା କଥା ନହେଲେ ଆଉ କିଛି ନାହିଁ।
ହଁ। ଛୁଆଦିନେ ତ ମୁଁ ତ ବେଶୀ ଏଇ ଯୋଉ କାର୍ଟୁନ ଗୁଡାକ ଦେଖେ ଏଇ ଟମ ଆଣ୍ଡ ଜେରି। ଦି ଆଉ ସନପରି ଆମେ ମାନେ ଯୋଉ ଦିନ ନ ଦେଖିଥିବୁ ସ୍କୁଲରୁ ମାନେ ଘରକୁ ପଳେଆସୁ ସବୁ ଦେଖିବା ପାଇଁ ଦେଖି ସାରିକି ପୁଣି ଯିବୁ ହାରି।
ହୁଁ।
ସେଟା ଗୋଟେ ଖୁସି ଲାଗେ ଆଉ।
ହଉ ମୋର ଟିକେ କାମ ଅଛି ମାମା କଣ ପାଇଁ ଡାକୁଛି ମୁଁ ରଖୁଛି।